ଜୟ ଶ୍ରୀ ଜଗନ୍ନାଥ ଭାଇ।
ଜୟ ଶ୍ରୀ ଜଗନ୍ନାଥ।
କଣ କରର୍ଯ୍ୟନ୍ତ ଯାଇ।
କଣ କହିଲେ?
ମୁଁ କହିଲି କଣ କରୁଛନ୍ତି।
ମୁଁ ବର୍ତ୍ତମାନ ଗାଧେଇ ଶାଧେଇ ଆସିଲି ଏବେ ବସିଛି।
ଆଜ୍ଞା ଆଜ୍ଞା। ଆମର ତ କାର୍ଯ୍ୟ ଚାଲିଛି ଆଉ କର୍ମରେ ଅଛୁ। ଏଇ ଅଫିସ ରେ ଅଛୁ କାମ କରୁଛୁ।
ଓ ଅଫିସ୍
ଏ ଅନଲାଇନ ତ ଆପଣ ଜାଣିଥିବେ ସବୁ ଜିନିଷ ଏଠି କହିବା କଥା ନୁହେଁ। ଅନଲାଇନ୍ ସେକ୍ଟର ଗୋଟେ କାର୍ଯ୍ୟରତ ମୁହ ଆପଣ ଯୋଉଥିରେ ଡ୍ରେସ ପଟା ବହୁତ ଅଧିକ ମଗଉନାହାନ୍ତି।
ମାନେ କଣ ଆମର ଆମାଜନ କି ଫ୍ଲିପକାର୍ଟ କି
ହଁ ହଁ ସେକେଣ୍ଡ ସେକଣ୍ଡ ସେକଣ୍ଡ ସେକଣ୍ଡ ସେକ
ଫ୍ଲିପକାର୍ଟ।
ଆଜା ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ସେଥିରେ କାର୍ଯ୍ୟରତ ଅଛି।
ହ ମ୍ୟାନେଜମେଣ୍ଟ କରୁଛନ୍ତି ନା କିମ୍ବା
ମ୍ୟାନେଜ ଅଛି ମ୍ୟାନେଜ କରୁଛି।
କୋଉଠି ଭୁବନେଶ୍ୱର।
ନାଇଁ ନାଇଁ ମୁଁ ଅସ କେନ୍ଦ୍ରାପଡା।
କେନ୍ଦ୍ରପଡ଼ା।
ହୁଁ ହୁଁ
ହୁଁ
ଆଉ ଆପଣ କଣ କରୁଛନ୍ତି ଭାଇ।
ମୋର ତ ଏମିତି ଛୋଟ ବିଜନେସ୍ ଚାଲିଛି ଗୋଟେ ମୋମୋସ।
କୋଉଠି ଆପଣଙ୍କର ଏଠି।
ନ
ଓ ଆପଣ ଏବେ ନୟାଗଡରୁୁ କହୁଛନ୍ତି ନାଇଁ କି।
ହଁ
ଆ ହଉ ଯାହା ହଉ ଯାହା ହଉ ଆପଣ ମାନେ ବିଜନେସ ମାନେଙ୍କଥା। ସେଇଟା ତ ଭଲ ଜିନିଷ କାରଣ କାହା ଉପରେ ଡିପେଣ୍ଡେବୁଲ ନୁହଁ। ତାହା ଉପରେ ନିର୍ଭରଶୀଳ ନୁହଁ। ଆଉ ଆଜିକାଲି ତ ଏଇ ମମୋଜ ଫମୋଜ ର ଚାହିଦା ମାର୍କେଟ ରେ ବହୁତ ଅଧିକ ପରିମାଣରେ ଅଛି।
ଆଜ୍ଞା।
ଯାହାକୁ ଦେଖିବେ ସିଏ ଖାଲି ମମଜ ଉପାର। ଖାଇବାକୁ ଭାରି ଇଛୁକ ଥାନ୍ତି। ଠିକ ଅଛି ଭାଇ ଚାଲୁ। ବେପାର କୌଣସି ଜିନିଷ ଛୋଟ ବଡ ନଥାଏ। ଆପଣ ଚାହିଁଲେ ଦୋକାନ ବନ୍ଦ କରିକି। କୁଆଡେ ଯାଇପାରିବେ ଆମେ କିନ୍ତୁ ଚାକିରି ଜୀବନ ଆଜ୍ଞା ହଉଛି ଚାକର ଜୀବନ ସହିତ ସମାନ ବୁଝିପାରିଲେ ନା ନାଇଁ।
ନିହାତି ନିହାତି ମୁଁ ତ ସେଥିପାଇଁ ମୋର ପ୍ଲସ ସରିଲା ପରେ ଗ୍ରାଜୁଏସନ ସରିଲା। ସେଥିପାଇଁ ଗ୍ରାଜୁଏସନ ସରିଲାପରେ ମୁଁ ନିଜେ ଭାବିଲି କିଛିଟା ମୁଁ ନିଜେ କରିବି। କାହା ଉପରେ ନିର୍ଭର ନ କରିବି। ସେଥିପାଇଁ ଗୋଟେ ମୁଣ୍ଡକୁ ଆଇଡ଼ିଆ ପକେଇକି ନିଜେ ଗୋଟେ ବନେଇଲି ନିଜେ ଭାଇ ଶିଖିଲି ଗୋଟେ ଜିନି ଶ ଶିଖ ଏବେ ତିନି ବର୍ଷ ଫୋର ଇଅର ହବ ମୁଁ ନିଜେ କରୁଛି।
ଯାହା ହଉ ଭାଇ କେତେବେଳେ ଗଲେ ଆମେ ଆପଣଙ୍କ ପାଖରେ ନିଶ୍ଚୟ ମୋମଜ ଖାଇବୁ ତାହେଲେ ଆଉ।
ନୟାଗଡ ଆସିଲେ ଆମର ବଲାଙ୍ଗୀ ପାର୍କ ଅଛି ଫେମସ ଜାଗା। ସେ ପାର୍କ ସାଇଡକୁ ବଲାଙ୍ଗୀ ପାର୍କ ନୟାଗଡର ଫେମସ।
ଆଜ୍ଞା ବ ବଲାଙ୍ଗୀ ପାର୍କ ଆଜ୍ଞା ଆଜ୍ଞା।
କେତେବେଳେ ଆସିଲେ ସେଇଠି ହି ମୁ ଦୋକାନ ଦିଏ ସେ ସାଇଟରେ। ଆସ ବୁଲାବୁଲି କରିବେ ବଢିଆ ଜାଗା ଅଛି ଦୋଳି ଅଛି ବୋଟିଂ ଅଛି। ଭଲ ବୁଲିବା ବୁଲି କରିବାକୁ ଭଲ ପ୍ଲେସ ଟା ବି ଅଛି ସେଇଟା। ବଡପଡା ପାହାଡ଼କୁ ପାହାଡକୁ ପୁରା ଲାଗିକି
ଆଜ୍ଞ ଆଜ୍ଞା ଆଜ୍ଞା।
ନାଇଁ ଏବେ ନୟାଗଡ଼ରେ ବି ଏବେ କଣ ହନୁମା ଏଇ ଯୋଉ କଣ ତ ରାମ ମନ୍ଦିର ଗୋଟେ କଣ ପ୍ରତିଷ୍ଠ ଷ୍ଠା ହେଇଛି ବୋଲି ମୋର ମା ହେରିକା ସବୁ ଯାଇଥିଲେ। ନୟାଗଡ଼ରେ କଣ ହେଇଛି ନା ଗୋଟେ ରାମ ମନ୍ଦିର ନା କଣ
ସବୁଠୁ ବଡ ମନ୍ଦିର ସେ ଗୋଟେ ପାହାଡ ଉପରେ ଅ ଅଯୋଧ୍ୟାର ସେକେଣ୍ଡ ଚଳିବ ଏଇଟା।
ଆଜ୍ଞା ଆଜ୍ଞା ସେମିତି କିଛି ଥିଲା ତ ମୁଁ ସୁ ଶୁଣିବାକୁ ପାଇଛି ତ ଭଲ ଜାଗା ହେଇଥିବ। ନାଇଁ ଭାଇ ସେପଟକୁ ତ କେବେ ଯାଇନି। କେବେ ବି ସେପଟେ ପ୍ରଭୁଙ୍କ ଡୋରି ଲାଗିନି ନହେଲେ ଆମେ ଯାଇସାରନ୍ତୁ। ଡୋରି ଯିଏ ଏପର୍ଯ୍ୟନ୍ତ ଯାହାର ନଲାଗିବ ତ ଆଉ କୋଉଠି ଭାଇ ଯାଇ ହବ କହୁନାହାନ୍ତି।
ସେଇଟା ସତ କଥା ଆପଣ ବିଜନେ ଯୋଉଟା ଅଛନ୍ତି ଜବ୍ କରୁଛନ୍ତି ଗୋଟେ
ହୁଁ ହୁଁ।
ଯେହେତୁ ଛୁଟି ମିଳିଲେ ସିନା ଆସିବି।
ହୁଁ ଆଉ ନୟାଗଡ଼ ଆପଣଙ୍କର ସେ ବଡମ୍ବାଟା ସେ ପାଖରେ ବୋଧେ?
ହୁଁ ବଡମ୍ବା ବଡମ୍ବା ପଟେ ହଁ ବଡମ୍ବା ଆମର ବଦେଶ୍ର ଫେମସ୍ ଟି ବିଚ୍ ଅଛି ଆମର ଫେମସ ଜାଗା।
ସେ ପାଖାପାଖି ନା ଆପଣଙ୍କର?
କଣ କହିଲେ?
ମୁଁ କହିଲି ସେ ବଡମ୍ବାଟା ଆପଣଙ୍କ ଘର ପାଖାପାଖି?
ନାଇଁ ନୟାଗଡ଼ ଡିଷ୍ଟ୍ରିକ୍ଟରୁ ବଡମା ମିନିମମ୍ ହେଇ ଚାଳିଶ ଭିତରେ ହବ ଚାଳିଶ କିଲୋମିଟର ଭିତରେ।
ଆଚ୍ଛା ଆଚ୍ଛା ଆଚ୍ଛା।
ହୁଁ।
ହୁଁ। ଆଉ ଘରେ ସବୁ ଭାଇ କିଏ କିଏ ଅଛନ୍ତି?
ଆମ ଘରେ ତ ଫ୍ୟାମିଲି ଛୋଟ ଫ୍ୟାମିଲି ଆମର ମାମା ଅଛନ୍ତି ଆଉ ମୋ ସାନ ଭଉଣୀ ଅଛି। ଆଉ ଦଦା ହେରିକା ଖୁଡି ହେରିକା ସବୁ ଅଲଗ ଗା ସବୁ ଅଛନ୍ତି ସବୁ ଆମ ଗାଁରେ ଅଛନ୍ତି ଆମେ ଅଛୁ ଟା ଟାଉନ ଉପରେ ଅଛୁ ଆସିକି ଭଡାକୁ ଅଛୁ। ଏମିତି କାମ ଦାମ ମୋର ଚାଲିଛି ଯେହେତୁ ଇନକମ୍ ସୋର୍ସ କିଛି ଗାଁରେ କିଛି ନାହିଁନା ସେଥିପାଇଁ ଟାଉନକୁ ନେଇ ଆସିବାକୁ ପଡୁଛି। ଟାଉନ୍ କି ଦୋକାନ ବଜାର କରିକି ନିଜେ ଚଳେଇବାକୁ ପଡୁଛି ସେମିତି ଆଉ ବାହାରେ ଅଛି ଆମେ ଆସିକି।
ହୁଁ ହୁଁ ହୁଁ ନାଇଁ ଭଲ କଥା।
ମୋ ସାନ ଭଉଣୀର ପଢାପଢି ବି ଚାଲଛି ସବୁ ଏମିତି ମ୍ୟାନେଜମେଣ୍ଟ ହେଇକି ଚାଲଛି ଆଉ।
ଆପଣଙ୍କ ଉପରେ ଘରର ଭାର ବୋଧେ ଆଉ ଜଣାପଡୁଛି ଆଉ।
କହିବାକୁ ଗଲେ ସେମତି ଆଉ ଏ ଗୋଟାକ ପୁଅ ଯେହେତୁ ମୁଁ ଘର।
ସତକଥା ଭାଇ ଆ ମୁଁ ତ ନିଜେ ଗୋଟେପୁଅ ମୁଁ କାହାକୁ କଣ କହିବି। କହୁନାହାନ୍ତି ଗୋଟେ ପୁଅ ହେଲେ ଭାଇ ସତରେ ଟିକେ। ପ୍ରୋବ୍ଲେମ ଥାଏ କିନ୍ତୁ ଜୀବନଟା ବହୁତ ଭଲ ଥାଏ।
ହଜାରେ ଟେନସନ୍ ନେଇକି ବି ଘର କାମ ଚଳିବା କଥା।
ଆଜ୍ଞା ଆଜ୍ଞା ନିଶ୍ଚୟ ଗୋ ଟିଏ ଜିନିଷ ଭାଇ ସବୁବେଳେ ମନେ ରଖିଥାନ୍ତୁ ଯାହାର କେହି ନାହାନ୍ତି ତାର ଜଗନ୍ନାଥ ଅଛନ୍ତି ବୁଝିପାଇଲେ। ସେଇ ଜଗାକୁ ସବୁ ଜିନିଷ ଜଣାନ୍ତୁ ଦେଖିବେ ମୁଁ ମୋ କଥା କହୁଛି ଭାଇ ମୋର। ବାପା ମା ଦୁଇ ଭଉଣି ମ୍ୟାରେଜ୍। ମାନେ ବିବାହ ସରିଯାଇଚି ମୁଁ ଏକା ଅଛି କିନ୍ତୁ ଭାଇ। ଜୀବନରେ। ଯାହା ଉପରେ ତମେ ବେଶି ବିଶ୍ଵାସ କରିବ ସିଏ ପ୍ରଥମେ ତମୁକୁ। ମାନେ ହଇରାଣ କରିବାକୁ ଚେଷ୍ଟା କରିବ ବୁଝିପାରୁଚ ନା ନାଇଁ କିନ୍ତୁ ଆମର ସବ୍ ଉଁ ମାନେ ମିଛ ଦୁନିଆରେ। ଗୋଟିଏ ସତ ସିଏ ହଉଛି ସେଇ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ। ଆଉ କେହି ନାହିଁ ଭାଇ।
ନା ଆମ ଓଡିଆ କଲଚରର ପ୍ରଥମ ଦେବତା ସିଏ।
ଆ ଆଜ୍ଞା ଆଜ୍ଞା ଆଜ୍ଞା।
ହୁଁ ଯାହା ପାଖେରେ କି ଆମର ଛପନ ପ୍ରକାର ଭୋଗ ଲାଗିଥାଏ।
ହୁଁ।
ହୁଁ। ଦେଖୁଛନ୍ତି ପ୍ରଥମେ ମାନେ ବର୍ଷକୁ ଥରେ ଭଗବାନ ଆମୁକୁ ଦେଖିବାକୁ ଆସନ୍ତି ଆମେ ତାଙ୍କୁ ଦେ ଖିବାକୁ ଯାଉ ବର୍ଷ ଜାଗ ସେମିତି ବର୍ଷକୁ ଥରେ ସିଏ ଆସନ୍ତି ସବୁ ଦୁଃଖ କଷ୍ଟ ସବୁ ଦେଖିଲେ ବଡ଼ଦାଣ୍ଡରେ ମହାପ୍ରଭୁଙ୍କୁ ଦୂର ହେଇଯାଏ।
ହଁ ସେଇ ଭଳିଆ ଭାଇ ତ ନା। ଏବେ ତ ରଥଯାତ୍ରା ଆସୁଛି ଆଗୁକୁ।
ହଁ ହଁ ମହାପ୍ରଭୁ ତ ଅଣସରରେ ପଡିିସାଇଲେଣି। ସ୍ନାନ କରିକି ଯେ ଆପଣ କେବେ ଆସଛନ୍ତି ପୁରୀ?
ପୁରୀ ତ ପ୍ରାୟେ ମୁଁ ଏବେ ହିଁ ଯାଇଥିଲି ଆମର ରୁକ୍ମଣୀ ବିବାହ ନଥିଲା କି ଆପଣଙ୍କର। ଏଁ ଜଗନ୍ନାଥ ଆଉ ଲକ୍ଷ୍ମୀଙ୍କ ବାହାଘର। ଥିଲା ଯୋଉ ଏକାଦଶୀ ଥିଲା। ନିର୍ଜଳା ଏକାଦଶୀ ତ ସେଇ ନିର୍ଜଳା ଏକାଦଶୀ ରେ ଯାଇଥିଲି। ପ୍ରଭୁଙ୍କର ମାନେ ବାହାଘର। ରେ ଆମେ ବରଯାତ୍ରୀ ଯେ ଗଲା ଭଳିଆ ଯାଇଥିଲୁ ଅବଢ଼ା ଫବଢା ସବୁ ତ ମାଗେଣା।
ହଁ।
କାଣା ଅବଢ଼ା ଟିକେ ଖାଇଲୁ ରାତିସାରା ମନ୍ଦିରରେ ବିତେଇଲୁ ଭାଇ ସେ ଯୋଉ ଶା ନ୍ତି ମିଳିଲା କୁହନ୍ତୁନି କୁହନ୍ତୁନି କାଲି ତ କାଲି ଆମ ର ଅଁ ପହରଦିନ ଯୋଉ ସ୍ନାନ ପୂର୍ଣିମା ଥିଲା ତ ଆମର। ସେ ନେମାଳ ମଠ ଜାଣିଚନ୍ତି ନେମାଳ? ଅଚ୍ୟୁତାନନ୍ଦ ଦାସଙ୍କ ମଠ ଆମର ଭାଇ ଟିକେ କାର୍ଯ୍ୟ ରହେ ଠାକୁରଙ୍କ କାର୍ଯ୍ୟ ରହେ ବୁଝିପାରିଲେନା। ଠାକୁରଙ୍କ କାର୍ଯ୍ୟ ମାନେ ଆମେ ଏ ଯୋଉ ଦହି ପାଣି ବଣ୍ଟା ବଣ୍ଟି କରୁ ଏଇଥରକ ଆମର ଦହି ପାଣି ବଣ୍ଟନ କାର୍ଯ୍ୟକ୍ରମ ରହି ଥିଲା ଆଉ ତାସହିତ ତା ସହିତ ଅରୁଆଭାତ, ଡାଲ ମା ଖଟା ତାପରେ ଆପଣଙ୍କର ଅଁ
ହୁଁ।
ଥିଲା ପୋଟଳ ବେସର ମାନେ ଯୋଉ ବେସନ ଆଳୁ ତରକାରୀ ସେଇଟା ଗୋଟେ ଥିଲା। କରିକି ବହୁତ ଲୋକ ଆଜ୍ଞା ତିନିଶହ ଲୋକଙ୍କୁ ଖାଇବାକୁ ଦିଆଗଲା ସକାଳ ଆଠେ ଟାରୁ ପୁରା ରାତି ଆଠଟା ପର୍ଯ୍ୟନ୍ତ ଆଜ୍ଞା ଖାଲି ଖଟି ଖଟିକା ପୁରା ମାନେ କୁହନ୍ତୁନି ସେଥିରେ ଶାନ୍ତି ଥିଲା କିନ୍ତୁ ଚାଲିଥିଲା ଜଗନ୍ନାଥଙ୍କର କୃ କୃପା ଥିଲେତ ଆଜ୍ଞ ସବୁ ଜିନିଷ ହବ ଆମେ କଣ କରିବା।
ଏମିତିତ ଆମେ ଓଡିଆ କଲଚର୍ ତିନିଶହ ପଞ୍ଚଷଠି ଦିନ କାମ କରୁଚେ ଏମିତି ମହାପୁରୁୁ ଆମ କିଛି ଦିନ୍
ହଁ ସେଇ ମହାପ୍ରଭୁଙ୍କ କାମ ମିଳିବାଟା ହଉଚି ସୌଭାଗ୍ୟ।
ହୁଁ ତାଙ୍କ କାମ କେତେ ମାନେ ଲୋକଙ୍କୁ ଭାରି ମିଳିଆବାଟା ହିଁ ଗୋଟେ କଷ୍ଟକର କାମ।
ଆଜ୍ଞା ଆଜ୍ଞା।
ଥିବ ଭାଗ୍ୟ ଥିଲେ ମିଳେ ମାହାପ୍ର
ଆଜ୍ଞା ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ।
ସେତିକିଟା ପୁଣ୍ୟ କରିଥିଲେ ମା ଆପଣଙ୍କ ସେବା ପାଇବେ।
ଯାଉ ସବୁବେଳେ ମୁଁ ସେଇତ ଚକା ଆଖିକି ସବୁବେଳେ ଡାକି ଡାକି ଚାଲିଚି। ଦେଖାଯାଉ ଯାହା ତାର ଇଚ୍ଛା ଥି
ଆଉ ମ୍ୟାରେଜ ସରିଲାଣି ଆପଣଙ୍କର?
ନାଇଁ ଭାଇ। ସବୁ କରିବ ଆଜ୍ଞା ସେଇ ଜିନିଷଠୁ ଭାଇ ଦୂରରେ ରହିବାକୁ ଚାହୁଁ। କାରଣ ଭାଇ ତାଠୁ ବଡ଼ ଦୁଃଖର କଥା କିଛି ନଥାଏ ଜୀବନରେ। ସେଇଟା ହେଇଗଲେତ ଚିନ୍ତା ପଶୁଥିବ ଯେମିତି କହନ୍ତି ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡି ସେଇ ଟାଇପର ଜି ଜୀବନ ଚାଲିବ ଆଉ। ମହାପୁରୁ ଯୋଉଠି ରଖିଥିବେ ସେଇଠି ବସିବା କଣ ଅ ଅଛି ଆମର କଣ ଚିନ୍ତା କହୁନାହାନ୍ତି ମାପୁରୁ ଯୋଉଠି ଲେଖିଥିବେ। ଏଇଠି ବସି ପଡ଼ ବାପା। ଆମେ ସେଇଠି ବସିପଡ଼ିବି ଏ ଜଗନ୍ନାଥବା ଆମର ଭାଇ।
ହୁଁ ହୁଁ।
ଏଇଆ କଥା ଆଉ।
ଆପଣଙ୍କ ଘରେ କିଏ କିଏ ସବୁ ଅଛନ୍ତି?
ଘରେ ବାପା ମା ମୁଁ କହିଲି ବାପା ମା ମୁଁ ଆଉ ମୋର ଗୋ ଗୋଟେ ମୋର ଦୁଇ ଭଉଣୀ ଦୁଇ ଭଉଣୀ ମ୍ୟାରେଜ କରି ଯାଇଚନ୍ତି। ଆଉ ମୁଁ ଏକୁଟିଆ ଗୋଟେ ପୁଅବା।
ସେମ୍ ଆଉ ଆମରବି ସେମିତି ଆଉ ବଡ଼ ଭଉଣୀ ଅଛନ୍ତି ସାନ ମୁଁ ମୁଁ ମଝିଆ ଆଉ।
ମୁଁ ବି ଭାଇ ମଝିଆ ବୁଝିଲ ବଡ଼ ପୁଅ ବାପା ର ସାନ ପୁଅ ମା ର ମଝି ମଝିଆ କାହାର ନୁହଁ। ଏଇଆ ଜିନିଷ ଭାଇ ଆଉ। ଏଇଆ କଥା ଆଉ ଅ ହଉ ଭାଇ ଠିକ୍ ଅଛି ଯା ହଉ କଥା ହେଇକି ଭାଇ ବହୁତ୍ ଭଲ ଲାଗିଲା ଯାହାହଉ ଜଗନ୍ନାଥ ତାଙ୍କ ମହାପ୍ରଭୁଙ୍କର ଆଶା ଥିଲା ମାନେ ଇଚ୍ଛା ଥିଲା ଦୁଇ ମାନେ ଆପଣଙ୍କ ସହିତ କଥା ହେବା ପାଇଁ ଯାହା ହଉ ମହାପ୍ରଭୁ କରନ୍ତୁ ଆପଣ ଭଲରେ ଆଉ ଭଗବାନ୍ ଭଲରେ ରଖନ୍ତୁ ସଦା ଖୁସିରେ ରଖନ୍ତୁ ଆଜ୍ଞା।
ସମସ୍ତଙ୍କିତ ମହାପ୍ରଭୁ ଭଲ ରଖିବେ ଯେହେତୁ ଆମକୁ
ଠିକି ଅଛି ଭାଇ ଆଜ୍ଞା ରହିଲି ଭାଇ ଜୟ
ଜୟ ଶ୍ରୀ ରାମ।